ହଁ।
ଶୁଭ ସକାଳ।
ଶୁଭ ସଖାଳ କେମିତି ଅଛ? ମୁଁ ବହୁତ ବଢ଼ିଆ ଅଛି ତୁମେ କେମିତି ଅଛ?
ହଁ ମୁଁ ବି ମଧ୍ୟ ବହୁତ ଭଲ ଅଛି ପରିବାର ସମସ୍ତେ ଭଲ ଅଛନ୍ତି।
ସକାଳୁ ସକାଳୁ କଣ ଚାଲିଛି?
ଆ ସକାଳୁ ତ ଜଳିକିଆ ଖାଇବା ହେଇଥିଲା ତାପରେ କିଛି ନିଜର ବ୍ୟକ୍ତିଗତ କାମ ଥିଲା ତାକୁ ମୁଁ ସମାପ୍ତ କରିକି ଏବେ ଜଷ୍ଟ ଏମିତି ଫାଙ୍କା ଥିଲି ବାସ୍ ବସିଥିଲି ତମେ କଣ କରୁଛ?
ମୁଁ ବି ସେମିତି ବସିଛି କିଛି ଏବେ କିଛି କାମ ନାହିଁ ମୋର ଏମିତି ବସିଛି ହଁ ତମସ କଥା ହେଉଛି।
ଆଚ୍ଛା ସକାଳୁ କଣ ଖାଇବା ହେଇଥିଲା?
ସକାଳୁ ଆଜି କଣ ଖାଇଛି ଇଟଲି ତରକାରୀ।
ଆଚଛା ମଧୁବର କଥା ମଧ୍ୟାହ୍ନରେ ହୁଁ।
ଆଜି ଟିକେ ମୋତେ ଇଚ୍ଛା ହେଇଥିଲା ତ କାଲିଠୁ ମୋ ବୋଉଙ୍କୁ କହିଥିଲି ସେ ହେଲା ବିରି ଆଉ ଚାଉଳ ପାଣିରେ ପକେଇ ଦେଇଥିଲେ ପକେଇକି ତାକୁ କୁ ଧୋଇ ଦେଇକି ବାଟିକି ରଖିଦେଇଥିଲେ ତା ସକାଳେ ବନେଇ ଦେଇଥିଲେ।
ଆଚ୍ଛା ଆଚ୍ଛା ବହୁତ ଭଲ କଥା। ଅ କଣ ସବୁ ରୋଷେଇ ଶିଖିଛନ୍ତି? ସବୁ ପ୍ରକାର ରୋଷେଇ କରି ଶିଖିଛନ୍ତି?
ନା ନା ମୁଁ ସବୁପ୍ରକାର ରୋଷେଇ ଶିଖିନି କିନ୍ତୁ ଯେତେବେଳେ ଜଉଟା ଇଚ୍ଛା ହୁଏ ସେଇଟା ସେତେବେଳେ କରେ ତାପରେ ଏବେ ଆମ ପାଇଁ ସୁବିଧା ହେଇଯାଇଛି ଗୋଟେ କଣ କି ୟୁଟ୍ୟୁବ୍ ରୁ ଦେଖ ଖିକି ବନେଇଦବ। ତ ସେଥିଲାଗି ସେ ବି ହେଇଯାଉଛି କେବେ କେବେ ଯଦି ଇଚ୍ଛା ହେଉଛି କିଛି ଗୋଟେ ନୂଆ ଜିନିଷ ବନାଇବେ ନୂଆ ତ କିଛି ନୁହଁ ମାନେ ଯଦି ଆଜି ଇଚ୍ଛା ହତ ଏ ଜିନଷଟା ଖାଇବା ପାଇଁ କି ସେ ଜିନିଷ ବନେଇବାର ଅଛି ତ ଯଦି କିଛି ମାଇଣ୍ଡରେ ନ ଆସିବ ଦେଖିଦିଅ ସେଇଭଳିଆ ବନେଇ ଦିଅ।
ହଁ ହଁ ଭଲ କଥା।
ଆଉ ରୋଷେଇ ମୋତେ ବେଶୀ ଆସିନି। ନର୍ମାଲ ଯେମିତି ନିତିଦିନିଆ ଖାଇବା ଭାତ ଡାଲି ଆଳୁ ଭଜା ଆଳୁ ଭର୍ତ୍ତା। ଏମିତି ଆସିଛି।
ଆଚ୍ଛା ଆଚ୍ଛା ବହୁତ ଭଲ କଥା। ଆ ସେମିତି ଅ ଭଲ କଥା ମୁଭି ଯେମିତି ମ କଥା କହିବି କି ଆ ରୋଷେଇ ସବୁ ପ୍ରକାର ସିନି। କିନ୍ତୁ ଯେହେତୁ ମୁଁ ବାହାରେ ଘରୁ ବାହାରୁ ରହୁଥିଲି ସେଠି ଯେତେବେଳେ ରହିଥାଏ। ତ ସାଙ୍ଗମାନଙ୍କ ସହିତ ମୁଁ ବି ରୋଷେଇ କରିଦାଏ ନର୍ମାଲି ବି ମତେ ସବୁ କିଛି ଆସେ। ଯେମିତି ଭାତ ହଉ ଡାଲମା ଡାଲି ଭଜା ତରକାରୀ। ଆଉ ରୁଟି କରିପାରେ ନା କିନ୍ତୁ ତରକାରୀ ସବୁ ପ୍ରକାର ମୁଁ କରିନିଏ ଭଜା ବି କରିନେମି। ଆଉ ଅ ଯେମିତି ଆମିଶ ପରେ ବି ସେମିତି ଚିକେନ ମାଛ ଅଣ୍ଡା ହଉ ମୁଁ ସବୁ କରି ଶିଖିଛି। ଆଉ ବାକି ଯାହା ବି ସବୁ ଶିଖିନି ଆ ମୁଁ ସେ ସୋଆଲ ମିଡିଆର କିଛି ମାଧ୍ୟମ ତାର ସିଏ ସବୁ ମାଧ୍ୟମ ନ ନେଇକି ମୁଁ ଅ ସାଙ୍ଗମାନେ ପିଲାମାନେ ଯେହେତୁ ସବୁ କିିଛି ଶିଖିଛନ୍ତି ତାଙ୍କଠାରୁ ଳେ ଶିଖିବା ଚାହେଁ କି ଆଚୁଆଲି କେମତି କରୁଛନ୍ତି ଅ ତାଙ୍କ ଠାରୁ କେ କେତେ କଣ ସବୁ ଦରକାର କେତେ ଭାଗ ଭାଗ ମସଲା ମସଲି କେତେ? ଆଉ ତାର କ୍ୱାଲିଟି କ୍ୱାଣ୍ଟିଟି କେତେ ସବୁ ରହିବ। ଅ ସେସବୁ ମୁଁ ଯେହେତୁ ସେ ସବୁ ଶିଖିଛନ୍ତି ସେ ସବୁ କରନ୍ତି ଆମେ ଯେହେତୁ ଗୋ ଗୋଟେ ହିଁ ଅ ରୁମରେ ରହୁଥିଲୁ ତ ସମସ୍ତେ ଶିଖିଛନ୍ତି ମୁଁ ତା ଙ୍କ ଟାରୁ ବହୁତ କିଛି ଶିଖିଛି ଏବଂ ଯାହା ବି ସବୁ ଶିଖିନି ତାଙ୍କ ଠାରୁ ସଦାବେଳେ ମୁଁ ଶିଖିବା ପାଇଁ ସଦାବେଳେ ମାନେ କଣ ଇଛା ମୋର ଗୋଟେ ଥାଏ କି ତାଙ୍କ ସିଏ କେମିତି କରୁଛନ୍ତି ମୁଁ ତାଙ୍କ ଠାରୁ ଶିଖିକି ମୁଁ ନିଜେ ହିଁ କେମିତି କରବି। ତ ସେଇଟା ଗୋଟେ ମାନେ ସଦାବେଳେ ଚାହେଁ ଶିଖିବା ପାଇଁ ସଦାବେଳେ ମୁଁ ଚାହୁଁଥିଲି।
ବହୁତ ଭଲ କଥା।
ଅ ତମେ ଟିକେ ଭଏସ ଟିକେ ସ୍ଲୋ ସବୁଚି ଟିକେ ଜୋରରେ କଥା ହେଇପାରିବ।
ହଁ ହଁ ନିଶ୍ଚିନ୍ତ।
ଆଛା ଆଉ ଯେମିତି କିି ଏବେ ଏତ ଆମର ଓଡିଶାର ଗଣପର୍ବ ଗୋଟେ ଆମର ରଜ ଗଲା ରଜର ରଜଟା ଯୋଉ ଲା କେମିତି କ ପାଳନ କରିଥିଲେ?
ରଜ ତ ଝିଅ ମାନଙ୍କ ପାଇଁକି ବହୁତ ଖାସ୍ ଥାଏ ମାନେ ଖାସ୍ କରି ସେ ଦିନ ହେଲା ମାନେ ରଜ ତିନି ଦିନ ଯାକ ଘରେ ହେଲା ଆମେ କିଛି କାମ କରୁନା। ମାନେ ବୁ କହିବେ କିଛି କରିବା ଦରକାର ନାହିଁ, କୁହନ୍ତି କି ରଜରେ ଝିଅମାନେ କିଛି କାମ କରନ୍ତିନି ସେଥିଲାଗି କି କରୁନା ମୋତେ ତ ବହୁତ ମଜା ଲାଗିଲା ଯେହେତୁ ଆମ ଘର ପାଖରେ ଏମିତି ମାନେ ଫଙ୍କସନ୍ ଟାଇପର ହଉଥିଲା।
ହଁ।
ତ ସେଠି ସକାଳୁ ଉଠ ଗାଧୋଇ ପାାଧୋଇ ଖାଇ ପିଇକି ଟିକେ ବୁଲିବାକୁ ଯାଅ। କିନ୍ତୁ ଏଥର କଣ କି ରଜରେ ହେଲା ଟିକେ ଗୁଳୁଗୁଳି ହେଉଥିଲା ବର୍ଷା ବଷା ହେଉନଥିଲା କି ଖରା ହେଉନଥିଲା କିନ୍ତୁ ଗୁଳୁଗୁଳି ହେଉଥିଲା ସେଇଟା ଟିକେ କେ ପାଇଁ କି ଏତେ ଆଉ ବୁଲି ପାରୁନି ଦିନ ବେଳା ଯାହା ସନ୍ଧ୍ୟାବେଳେ ଟିକେ ବୁଲାବୁଲି କରିକି ଆସିଛୁ ଆଉ ତିନି ଦିନ ଯାକ କିନ୍ତୁ ବୁଲିଛୁ।
ଆଚ୍ଛା ଆଚ୍ଛା।
ଆଉ ତମର କେମିତି କଟିଲା ରଜ?
ହଁ ମୋର ବି ବହୁତ ଅ ସୁନ୍ଦର ଭାବରେ କଟିଥିଲା ଯେମିତି କହିଲେ କି ଗରମ ହଉଥିଲା ପ୍ରବଳ ଜୋରେ ଗୁଳିଗୁଳି ହଉଥିଲା ବର୍ଷା ନାହିଁ ଯେହେତୁ ମାନେ ଜୁନ ମାସ ବହୁତ ସାରା ଗରମ ହିଁ ହଉଥିଲା ଆଉ ତଥାପି ଆମେ ଗରମକୁ ମାନେ କଣ ଅଣଦେଖା କରିକି ଯେହେତୁ ରଜ ଆମର ମାନେ ଗୋଟେ ଗଣ ପର୍ବ ବୁଲାବୁଲି କରିବା ଆ ଯେମିତି କି ରଜରେ ମୁଁ ବି ସେମିତି ବହୁତ ସୁନ୍ଦର ପାଳନ କଲି। ଯେମିତି କି ସକାଳୁ ଉଠିଲି ଉଠିସିଲା ଆ ପରେ ସବୁ କାମ ସାରିକି ଗାଧୋଇବା ସାରିକି ଆ ମା ବନେଇ ଥିଲେ ପୋଡ ପିଠା ନିହାତି ଭାବରେ ଅନ୍ୟ କୌଣସି ଦିନରେ ତ ସେ ସବୁ ପିଠା ଖାଇବା ମିଳିନଥାଏ। ପୋଡ଼ପିଠା କେବଳ ହିଁ ରଜରେ ଖାଇବା ମିଳିଥାଏ ତ ପୋଡ଼ପିଠା ପ୍ରଥମେ ଖାଇଲି। ପୋଡ଼ପିଠା, ଆମ୍ବ, ମିଠା କଦଳୀ ଏସବୁ ଥିଲା। ସେ ସବୁ ଖାଇ ସାରିକି ସାଙ୍ଗ ମାନେ ପିଲା ମାନେ ଗୋଟେ ପ୍ଲାନ ଗଲୁ କି ଗୋଟେ ମନ୍ଦିର ଯିବା ପାଇଁ ତ ମନ୍ଦିର ପାହାଡ଼ ଉପରେ ସେ ମନ୍ଦିର ଥିଲା। ଆ ସେଠିକି ଯାଇଥିଲୁ ସମସ୍ତେ ଚାରି ରୁ ପାଞ୍ଚ ଜଣ ପିଲା ସବୁ ସାଙ୍ଗ ହେଇକି ବାଇକ୍ ରେ ଯାଇଥିଲୁ। ଅ ସେଠିକି ଗଲୁ ଅ ଗରମ ବି ହଉଥାଏ ଏବଂ ଅ ମାନେ କଣ ରଜ ଯେହେତୁ ଟିକେ ବୁଲାବୁଲି କରିବା ପାଇଁ ଇଚ୍ଛା ବି ହୋଉ ନ ଥାଏ। ଆ ତେଣୁକରି ଗରମକୁ ଅ ହଉଚି ହେଲେ ବରମ ଆମେ ଏ ବି ବୁଲାବୁଲି କଲୁ। ଅ ଗଲୁ ବହୁତୁ ସୁନ୍ଦର ଜାଗା ଥିଲା ବହୁତି ମାନେ କଣ ପର୍ଯ୍ୟଟନ ସେଠି ସବୁ ଆସିଥିଲେ। ଆଉ ବୁଲାବୁଲି କରୁଥିଲେ ଦେଖିକି ବହୁତ୍ ଖୁସି ଲାଗିଲା ଆମେ ସମସ୍ତେ ମଜାମସ୍ତି କଲୁ। ଅ ଫଟ ବହୁତ୍ କିଛି ଉଠେଇଲୁ। ଆ ଏବଂ ଆ ସବୁ କାମ ସାରିକି ଯେହେତୁ ମଧ୍ୟାହ୍ନ ଭୋଜନ ଟାଇମ୍ ଟିକେ ହେଇଯାଇଥିଲା। ଆମେ ଏକ ହୋଟେଲ ରେ ମଧ୍ୟାହ୍ନ ଭୋଜନ ସାରିକି ବୁଲାବୁଲି କରିକି ବହୁତୁ ବ ମଜାମସ୍ତି କରିକି ଆସିଥିଲୁ ଘରୁକୁ।
ମତେ ଲାଗେ ଏଇଟା କି ମାନେ ଯେଉଁଠିକି ଯାଅ ଫଟୋ ଉଠାଇବାଟା ଆଗ।
ଅ ନିହାତି।
ହଁ ସେ ଝିଅ ହଉ କି ପୁଅ ହଉ ମାନେ ଫଟୋ ଉଠେଇବା ଟା ଯେମିତି ଆଗ ମାନେ ମୋତେ ଲାଗେ କି ଝିଅମାନେ ଅଧିକ ଉଠାନ୍ତି କିନ୍ତୁ ତାପରେ ମୁଁ ଭାବିଲି କି ନାଇଁ ପୁଅମାନେ ବି ବହୁତୁ ଅଧିକ ଉଠା
ନିହାତି ସମସ୍ତ ପ୍ରକାର ପା ସମସ୍ତେ ପ୍ରାୟତଃ କିନ୍ତୁ ମାକ୍ସିମମ୍ ଅ ଯୋଉଟା କି କିହିଲେ ଝିଅ ପୁଅ ଭିତରେ ଫଟୋ ଉଠେଇବାଟା ଝିଅମାନେ ଆକ୍ଚୁଆଲି ଆ ରିଆଲିଟି ଯୋଉଟା ବାସ୍ତବରେ ସେଇଟା କି ଝିଅ ପିଲା ମାନେ ଅଧିକ ଉଠାନ୍ତି। କିନ୍ତୁ ପୁଅ ପିଲା ତୁଳନାରେ ଦେଖିବାକୁ ଗଲେ ସମସ୍ତ ପୁଅ ପିଲା ସବୁ ପୁଅ ପିଲା ଯୋଉ ଥାନ୍ତି ତାଙ୍କର ଫଟୋ ଆଗ୍ରହୀ ନଥାନ୍ତି। ବହୁତ୍ କମ୍ ପିଲା ଥାଆନ୍ତି ଅ ଯୋଉମାନେ କି ଫଟୋ ଉଠେଇବା ଟିକେ ପସନ୍ଦ କରନ୍ତି ଯୋଉମାନଙ୍କର ଟିକେ ଆଉ ମାନେ କଣ ଟିକେ ସୋସିଆଲ ମିଡିଆରେ ଟିକେ ମାନେ ବିଜି ରୁହନ୍ତି ଆ ସେଥିପାଇଁ ସିଏ ଟିକେ ଫଟୋ ଉଠେଇକି ହଁ ସେୟାର କରିବା ପାଇଁ ସେ ଭଲ ପାଆନ୍ତି। ଏବଂ କିଛି ରିଲ୍ସ କରିବା ପାଇଁ ବି ମଧ୍ୟ ସେମାନେ ପସନ୍ଦ କରିଥାନ୍ତି। ଆ ସମସ୍ତ ପ୍ରକାର ପୁଅ କଥା କହିପାରିବିନେଇ କିଛି ପୁଅ ଅଛନ୍ତି ଯୋଉମାନେ କି ଏଇ ଫଟୋ ଉଠେଇବା ରିଲ୍ସ କରିବା ସୋସିଆଲ ମିଡିଆରେ କିଛି ସେୟାର କରିବା ଫଟୋକୁ ସେ ସବୁ ପାଇଁ ଟିକେ ସେମାନେ ଆଗ୍ରହ ପ୍ରକାଶ କରିଥାନ୍ତି।
ଏଇଟା କିନ୍ତୁ ଠିକ୍ କଥା।
ନିହାତି।
ହୁଁ।
ଆଉ ଆପଣ ଆଉ ଆଉ ଫାଙ୍କା ଟାଇମ୍ ରେ ଯେତେବେଳେ ବି ସମୟ ଟିକେ ମିଳିଥାଏ କୌଣସି କାମରୁ ଯେତବେଳେ ସମୟ ଟିକେ ଫାଙ୍କା ଟାଇମ୍ ମିଳିଥାଏ। ସେତବେଳେ କଣ କରିବା ପସନ୍ଦ କରି
ଆ ମତେ ହେଲା ମାନେ ଏମିତି ଫାଙ୍କା ଟାଇମ୍ ରେ ପ୍ରାୟତଃ ସମସ୍ତେ ମୋବାଇଲ୍ ଦେଖନ୍ତି ମୁଁ ବି ସେୟା କରିଦିଏ କିନ୍ତୁ ପରେ ଭାବି ନାଇଁ ମୋବାଇଲ୍ ଟା ଆକ୍ଚୁଅଲିରେ ମାନେ ଯେତେ ତମେ ବ୍ୟବହାର କରିବ ସେତେ ତମେ ଗୋଟେ ଗୋଟେ ଆଦତରେ ପଡ଼ିଯିବ ମୋବାଇଲ୍ ଟା ବି ଭଲ ନୁହେ କିନ୍ତୁ ମୋବାଇଲ୍ ଟା ୟୁଜ୍ କରେ କିନ୍ତୁ ପୁଅ ଏଥିପାଇଁ ୟୁଜ୍ କରେ ଯେ ଯଦି କିଛି ଜାଣିବାର ଥିବ ଜିନିଷ ସେଇଭଳିଆ ଜିନିଷ ଦେଖେ।
ହଁ।
ତ ଅଧିକ ଟାଇମ୍ ମୁଁ କଣ କରେ ନା ଯଉ ଭଗବାନଙ୍କର କିଛି କଥା ଥାଏ। ମାନେ ଯୋଉ ମନ ଯୋଉଟା ହେଲା ରିଅଲ କଥା କଥା ସବୁ ସେଇଟା ଲଗେଇ ଦିଏ ମୁଁ ଶୁଣେ।
ଆଛା ବହୁତ୍ ଭଲ କଥା ବହୁତ୍ ଭଲ କଥା। ଅ ଯେମିତିକି କହିଲେ କି ଏମିତି ସବୁ କାମ କରନ୍ତି ମୁଁ ବି ମୋର ଯେତେବେଳେ ବି ଫାଙ୍କା ସମୟ ଥାଏ ଯେତେବେଳେ ବି ମୁଁ ଗୋଟେ ଦୈନନ୍ଦିନ କାମରେ ମୁଁ ଗୋଟେ ବ୍ୟସ୍ତ ରହିଥାଏ କିଛି ଗୋଟେ ପର୍ସନାଲ୍ କାମ ଥାଏ। ବ୍ୟକ୍ତି ଗତ କାର୍ଯ୍ୟ ଥାଏ ସେଇଟାକୁ ମୁଁ ମାନେ ପ୍ରତେକ୍ ଦିନ ଆଠରୁ ନଅ ଘଣ୍ଟା କାମ କରୁଥାଏ। କିଛି ପ୍ରଶନାଲ୍ କି କଣ? ସେ କାମ ବ୍ୟତୀତ ଯେତେବେଳେ ବି ଟିକେ ଫାଙ୍କା ରହିଥାଏ ମୁଁ ହଉଚି ନିଜର ଯେ କୌଣସି ବି କାମ ସବୁ ଅଟକି ଥିବ ଯେ ସବୁ ପେଣ୍ଡିଙ୍ଗ ଥିବ ମୁଁ ସେ ସବୁ ଆମ ସାରିବା ଚାହେଁ ଏବଂ ମୋବାଇଲ କଥା ଯେତେବେଳେ କହିଲେ କି ମୋବାଇଲ ଫୋନ ଯେତେ ଧରିକି ଥାଏ। ଆଉ ସେତେବେଳେ ଫାଙ୍କା ଯେତେବେଳେ ଥାଏ ମୁଁ ଟିକେ ସଙ୍ଗୀତ ଶୁଣିବାକୁ ବୋହୁତ ପସନ୍ଦ କରିଥାଏ। ସେ ହିନ୍ଦୀ ହଉ ଓଡ଼ିଆ ହଉ ଯେକୌଣସି ବି ହଉ। ମୁଁ ଟିକେ ସଙ୍ଗୀତ ଶୁଣିବାକୁ ପସନ୍ଦ କରିଥାଏ, ଏବଂ କିଛି କିଛି ପଦବ ମଧ୍ୟ ରୁ ମୁଁ ଗାଇଥା
ହଉ ହଉ ତାମାନେ ତୁମେ ସଙ୍ଗୀତ ପ୍ରେମୀ ଲୋକ।
ଜି ହଁ ସଙ୍ଗୀତ ମାନେ ମତେ ବୋହୁତ ପସନ୍ଦ ସଙ୍ଗୀତ ଶୁଣିବା ଗାଇବା। ଏବଂ ସଙ୍ଗୀତକୁ ବୋହୁତ ଟାଇମ ମୁଁ ଶୁଣିଥାଏ, ମୋବାଇଲ ଫୋନ୍ ରେ ଯେତେବେଳେ କହିଲେ କି ଅନ୍ୟ କୌଣସି ମାନେ ଭିଡ଼ିଓ ଦେଖିବା କି ସୋସିଆଲ ମିଡ଼ିଆକୁ ଦେଖିବା ଆଜ୍ଞା ମୁଁ ସଙ୍ଗୀତକୁ ଶୁଣିବାକୁ ସେତେବେଳେ ବୋହୁତ ପସନ୍ଦ କରିଥାଏ
ବୋହୁତ ଭଲ କଥା। ମାନେ କଣ କି ଇୟର ଫୋନ ଲଗେଇ ଦେଇେଇଥିବେ ତାପରେ ଆରାମସ ଗୋଟେ ସା ମାନେ କୁହନ୍ତିନି କି ସେଇ ଟାଇମ୍ ରେ କେହି ନଥିବେ ପାଖରେ ଏମିତି ଲାଗୁଥିବେ କି ତମେ ଆଉ ତମ ନିଜର ହଁ ସେ ଦୁନିଆଟା ବି ବୋହୁତ ଭଲ ଲାଗେ।
ନିହାତି ନିହାତି ସେଇଟା ବି ଶୁଣେ ଏବଂ ଶୁଣି ସାରିଲା ପରେ ସେଥିରୁ ବି ଯେତେବେଳେ ବି ଶୁଣି ସାରିଲା ପରେ ପଦାକୁ ଯାଏ କିଛି ମାନେ ଖେଳା ଖେଳି କରିବା କି ବାଇକରେ କୁଆଡେ ଯିବା ତ ନିଜେ ନିଜେ ସେଇଥିରୁ ମନେ ପଡିଯାଏ ଯୋଉ କୌଣସି ବି ଗୀତ ସେଥିରୁ ମୁଁ ଦୁଇ ଲାଇନ୍ ତିନ ଲାଇନ୍ ମାନେ ଗାଇବା ପାଇଁ ସେତେବେଳେ ଏକା ଏକା ଗାଈକି ହିଁ ଚାଲଥାଏ ଗାଈ ଚାଲଥାଏ।
ମାନେ କଣ କି ରାସ୍ତାରେ ଯିବା ସମୟରେ ତମେ ତମେ ତମ ମନ ଭିତରେ ଗାଇ ଗାଇ ଯାଉଥିବ।
ନିହାତି ମାନେ ବୋହୁତ ପ୍ରାୟତ ହଉଛି ଯେକୌଣସି କାମ ମାନେ କାହାକୁ ନ କହିକି ମାନେ କାହାକୁ ଅ କାହାକୁ ସାଙ୍ଗରେ ଯେହେତୁ ସମସ୍ତଙ୍କ ସମୟ ଅଭାବ। ଯେହେତୁ ସମସ୍ତେ ବ୍ୟସ୍ତ ନିଜ ନିଜ କାମରେ ରହିଥାନ୍ତି। ତ ମୁଁ ନିଜେ ହିଁ ବାଇକ ରେ ଯେକୌଣସି କାମ ଥାଏ ମୁଁ ପଳେଇ ଯାଇଥାଏ ଏବଂ ରାସ୍ତାରେ ଗଲାବେେଳେ ବାସ୍ ଏମିତି ଏକା ଏକା ଆ ଗାଈ ଗାଈ ଯାଇଥାଏ ବାସ ଏତିକି।
ଓ ହୋ। ବୋହୁତ ଭଲ କଥା ସିଏ ବି ଗୋଟେ ସ୍ମୃତି।
ନିହାତୀ। ଅ ଯେମିତିକି ପିଲାଦିନର ଯେମିତି ସ୍ମୃତି ଗୋଟେ ଗୋଟେ ମନେ ପଡିଯାଇ, ଯେମିତି କିି ଆମେ ସ୍କୁଲ କଲେଜ ଯିବା ରାସ୍ତାରେ ଯେମିତି ଘର ପାଖରୁ କିଛି ବାଟ ରହୁଚି ସ୍କୁଲ କଲେଜ। ତ ସେଇ ବାଟ ଦେଇ ଗଲା ବେଳେ ବୋହୁତ କିଛି କଥା ମନେ ପଡିଥାଏ ଏବଂ ଗୋଟେ ଗୋଟେ ମନ ବି ଅ ମାନେ ଗୀତ ବଦେଲେ ବି ସେଇଟା ବୋହୁତ ଭଲ ଲାଗିଥାଏ ସେ ସବୁ ବା ଯେହେତୁ ରାସ୍ତାରେ ପିଲାଦିନେ ଆମେ ସାଇକେଲରେ ଯାଉଥିଲେ। ଆଉ ସାଙ୍ଗ ହେଇକି ଯାଉଥିଲେ ସମସ୍ତେ, ଏବେ ସେ ସାଙ୍ଗ ନାହାନ୍ତି କି ସେ ସାଇକେଲ ନାହିଁ କି। କି ସେ ସବୁ ରାସ୍ତା ଘାଟ ସବୁ କିଛି ବଦଳି ଯାଇଚି, ତ ବୋହୁତ କିଛି ଅଲଗା ଫିଲ୍ ହିଁ ହୋଉଥାଏ ମନ ଭିତରେ।
ହଁ କିନ୍ତୁ ଛୋଟବେଳର ଯେଉଁ ସବୁ ସ୍ମୃତି ଏବେ କିନ୍ତୁ ନାହିଁ ଏବେ ଏମିତି କିି ଏବେକା ଛୋଟ ଛୁଆ ବି ସେମିତି ଆଉ ସେ ଯୋଉ କୁହନ୍ତିନି ସେ ସରାଉଣ୍ଡିଙ୍ଗ ଆଉ ପାଉନା। ମାନେ ସେତେଳେ ଆମେ ଯେଉଁ ଭଳିଆ ଯେଉଁ ଖୁସିରେ ଥିଲେ ମାନେ ଯେମିତି କି ଖେଳ ବୁଲ ଆଉ ପାଠ ପଢ଼ାରେ ଯାଉଥିଲା ଏବେ ଖାଲି ଛୁଆମାନେ ପାଠ ପଢ଼। ମୋବାଇଲ ଟିକେ ଦେଖ ଆ ହେଲେ ଟିଉସନ୍ ଯାଅ ଘରେ ରୁହ। ବାହାରକୁ ଯିବାର ତାଙ୍କର କିଛି ଚାନ୍ସ ହିଁ ନାହିଁ ଆଉ।
ଚାନ୍ସ ନାହିଁ ବାସ୍ ସେତିକି କଥା ହଉଛି। ହଁ ଠିକ ଅଛି ମୁଁ ଏଇଠୁ ଆମର ବାର୍ତ୍ତାଳାପକୁ କୁ ସମାପ୍ତ କରିବାକୁ ଚାହିଁବି। ଆଉ ମୋତେ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥାବାର୍ତ୍ତାବା ପାଇଁ ଆଶା କରୁଛି ଆପଣଙ୍କୁ ବି ଠିକ ଭଲ ଲାଗିବ। ନିହାତି ଧନ୍ୟବାଦ।
ଧନ୍ୟବାଦ।